ହଁ କ
ଆଉ କୁହ କଣ ଖବର?
କଣ ଖବର ସବୁ ତ ଭଲ ଆଉ।
ଆଛା ସବୁ ତାହେଲେ ଭଲ ଚାଲିଛି ଆପଣ
ଅ ହଁ। ଏବେ ନାଇଁ ତ ଏଇ ଦି ତିନି ଦିନ ତଳେ ଭଲ ନଥିଲା ଟିକେ। ଏବେ କାଇଁ ମତେ ବହୁତ ଭଲ ଲାଗୁଛି ଚାଲିଛି ତ ଭଲ।
ଆଚ୍ଛା ହ ବୋଧେ ସା ଙ୍କର ଟିକେ ଭଲ ଶିକ୍ଷା ଦେଇଛି ତମକୁ ଆଉ ସେଥିପାଇଁ ଭଲ ଚାଲିଛି ବୋଧେ ଆଉ।
ଶିକ୍ଷା ବାଲା ନାହିଁ ବଟ୍ ମୁଁ ଭାବିଥିଲି ନିଜକୁ ମୁଁ ଫୁଗାଇବି ବୋଲି। ଟିକେ ମୋ ପାଇଁ ଟିକେ କଳି ହେଇଗଲା ତ। ତଥ ସେ ଫ୍ରେସ୍ ଫ୍ରେସ୍ ରହୁଛି ଆଉ।
ଯାରଦେଲା ଆଉ।
ହଁ ପା ଲୁଣ ଟିକେ ମିଶିଲେ ଆକ୍ଟିଭିଟି ତ ମୋର ନା ମୁଁ ହିଁ କଁ ମୋ ଉପରେ ଡିପେଣ୍ଡ କରେ।
ହଁ ନା ତମ ଆକ୍ଟିଭିଟି ଯଦି ନ ଚେଞ୍ଜ ହବ ସିଏ ରୁଷିଯିବ ନା।
ହୁଁ ଉଁ। ତା ପାଇଁ ତ ଅଲମୋଷ୍ଟ ଚେଞ୍ଜ ହେଇଗଲିଣି ମୋର ଏମିତି ବି ଆଉ କିଛି ହାବିଟ ନାଇଁ କି ଯେ ଛିଡି଼ବ ମୋ ଉପରେ। ଏ ଗୋଟେ ଦିଟା ଅଛି ସେଇଟା ମୁଁ କାଁ ଭାଁରେ ମିଷ୍ଟେକ୍ ହେଇଯାଉଛି ହଁ ହବ ବି କାହିଁକି ନା ମୋର ଟିକେ ଆଲାର୍ଜି ଅଛି। ମୋର ଟିକେ ଆଲାର୍ଜି ଅଛି ଟିକେ ଖୁଜିଲ ବାଲା ମୋର ଦେହରେ ରାସେସ୍ ହେଇଯାଏ। ଗରମ ରୁ ତ ମୁଁ ତାର ସେଇ ଗୁଣ ଟା ମୋର ଏଇ ଗୁଣ ଟା ପାଇଁ ମୁଁ ତାର ସେ ଗୋଟେ ସର୍ତ୍ତ ମାନି ପାରୁନି। ମୁଁ କା ଭରେ ମାନୁଛି କାହିଁକିନା ମତେ ହିଁ ପ୍ରୋବ୍ଲେମ୍ ହେଇଯାଉଛି ବହୁତ୍ ଖୁଜିଲି ମୋର ହଉଛି। ସେ ନୋଟିସ୍ ବି କରିଛି ବଟ୍ ସେ ଜମା ଅଣ୍ଡରଷ୍ଟାଣ୍ଡ କରୁନି ମତେ ତ କଣ କରିବା? ହଁ ଅ।
ତ ତମେ ସେଇଟାକୁ ନେଇକି କଳି କରୁଥିବୁ ଆଉ।
ନା କଳି କରୁନି ବଟ୍ ତାକୁ ମୁଁ ବୁଝାଇବି ମୋର ଏଇ ପ୍ରୋବ୍ଲେମ୍ ଅଛି ବୋଲିି। ବଟ୍ ସିଏ ଟିକେ ଅଧିକ ଓ ହଁ ଅଧିକ କଣ ଓଭରସେସ୍ ହେଇ ଯାଉଛି ମୋ ପାଇଁ ଆଉ।
ହଁ ତ ଓଭର ହେଇ ଯାଉଛି ଆଉ
ହଁ।
ଆଚ୍ଛା ଆଉ ସେଟା ଭଲ ନା ଖରାପ୍।
ମୁଁ କଣ ମନା କନି ତାକୁ ଖରାପ ବୋଲି ବଟ୍ ମୋର ଆଲାର୍ଜି ଅଛି। ଯଦି ତା ପାଇଁ ମୋର ଅଧିକ ଜୋରେ ହେଇଯାଉଛି କି ମୁଁ ସହି ପାରୁନି କି ରହିପାରୁନି ତ ମୁଁ ସେଇଟାକୁ ହିଁ ଆଭଏଡ୍ କରୁଛି। ବାକି ସେଇ ଜିନିଷ ଟାକୁ ମୁଁ ଆଭଏଡ କରୁନି ମୋ ନିଜ ପାଇଁ ହିଁ ମୁଁ ଏ ଜିନିଷଟା ଆଭଏଡ୍ କରୁଛି। ଏଇଆ ହଉଛି କଥା ଆଉ।
ଆଛା। ଆଉ ଗୋଟେ ଅଧିକ ସେଟା ଆଉ ସେଇ ରାସ ସିରେ ବି ଅଧିକ ଟିକେ ହେଇଗଲେ ବି ଅସୁବିଧା।
ହଁ ମୁଁ ତ ବେଶୀ ଓଭରଥିଙ୍ଗ ବି ପିନ୍ଧେ ନି ମୋର ମିଡିୟମ୍ ସାଇଜ ବଟ୍
ବଟ୍ ସେଇଟା ଯୋଉ
ତ ହଁ ସେଇଟା ହଉକୁ କାଆଁ ବାହାରେ କିଛି ସବୁଥିରେ ନୁହଁ। ହଁ ସବୁଥିରେ ହୁଏନି କୋଉ କାଆଁ ଭାଆଁ ରେ ଅଛି ସେଇଟା।
ସେଇ କାଁ ବାହାରେ ସେ ଭା ରେ ସେଇ କାଁ ଭା ରେ ସେ କହୁଥିବ ନା ସେ ଥୋଡି ନା ସବୁଦିନ କହୁଥିବ।
ମୁଁ ନାଇଁ ସେ ସବୁଦିନ କହେ ସବୁ ଦିନରେ ତା କୋଶ୍ଚିନ୍ ସେମ୍ ଥାଏ।
ସେମ୍ ଥାଏ ଏଟା କଲଣି ସେଟା କଲଣି ଏମତି ଆଉ। ଚା
ହଁ।
ତାହେଲେ ପୁଅର ଗୁଣ ଖରାପ୍ ଆଉ।
ନା ତା ଗୁଣ ଖରାପ ନୁହଁ ତା ମାଇଣ୍ଡ ଖରାପ୍।
ମାଇଣ୍ଡ ଖରାପ୍ ମାଇଣ୍ଡ ଟା କେମିତି ଓଲଡ୍ ଜମନା ବୋଧେ।
ହଁ ଓଲ୍ଡ ଜମାନା ନୁହ ପା କିସ୍ ଲାଇକ କ୍ୟା ଚାହିଏ?
ମାନେ ଟିକେ ତାକୁ ପୁରା ଦକାର ପୁରା ଅ ଓଭର ପ୍ରୋଟେକ୍ଡ୍ କେହି ଯେମିତି ବୁର୍ଖା ଟାଇପ୍ ଆଉ।
ସେଇ ମୁଁ ତ ମୁସଲିମ ନୁହଁଁ ମୁଁ ଗୋଟେ ହିନ୍ଦୁ ଧର୍ମର ଛୁଆ। ଇ ହି ଏୟାରେ ରେ ରେ ରେ ରେ ରା ରା ରା ରା ରା ରା ରା
ହାଲୋ।
ହଁ ହଁ ହ୍ୟାଲୋ ହ୍ୟାଲୋ।
ହ ଅର ଗୀତ ଗାଇଲେ ନା ଆରା ରା ରା।
ନା ନା ନା ହ ଯୋକ ଆ ନା ଆଉ ଆଉ କଥା ଆଉ ସେ ଉପରେ ଯିବାନି ସରି।
ଓହୋ ଆଉ ଯିବାନି ଆଉ ତାହେଲେ କଣ ଖାଇବାକୁ ତମକୁ ପସନ୍ଦ ତାହାଲେ କୁହ।
ଆମ ମତେ ଆ ଅମ୍ ଆ ମତେ ଏମିତି ବିରିୟାନୀ ପସନ୍ଦ। ବିରିୟାନୀ ଟା ମୁଁ ବହୁତ ଭଲରେ ଖାଏ ଆଉ ବିରିୟାନୀର ମାଂସ ବି ପସନ୍ଦ ନୁହଁ ମ ମତେ କେବଳ ହାଡ ପିସ୍ ପସନ୍ଦ ଯେମତି ଲେଗ ହେଇଗଲା ଏଇ ଟାସ ମତେ ପିସ୍ ଗୁଡ଼ା ପସନ୍ଦ ହଁ।
ସେଟା ତନ୍ଦୁରୀ ବାହାରିଲା ଭଲ ଲାଗେ ନା ନର୍ମାଲ ମସଲା ମସଲି ଦେଇକି।
ତନ୍ଦୁରୀ ଟା ବେଶୀ ଟେଷ୍ଟି ଥାଏ ବଟ ବିରିୟାନୀ ରେ ପ୍ରାୟ ମସ୍ ଲା ବାଲା ହିଁ ଆସେ କାଁ ଭରେ ଯେମିତି ଆମ ବିରିୟାନୀ ବକ୍ସ ହେଲା କି ଗ୍ରୀନ୍ ଚିଲି ହେଲା ଏଇ ଟାଇପ ର ଆଇଟମ ରେ ସେମାନେ ତନ୍ଦୁରୀ କରନ୍ତି। ବଟ୍ ଆଉ ସବୁ ନର୍ମାଲ ହୋ ନର୍ମାଲି ଫ୍ରଏ ବାଲା ଚିକେନ ଥାଏ ମସଲା ବାଲା।
ହଁ ମୋ ଏମିତି ନାଇଁ କି ସବୁଠି ଯାଇ ଖାଇ ଦିଏ ମୋର ଭଲ ଭଲ ଫେବରେଟ ଫେବରେଟ ପ୍ଲେସ ଅଛି ଯୋଉଠି ମୁଁ ଖାଏ।
ହ ହ
ଆଉ ବିରିୟାନୀ ରେ ପସନ୍ଦ କରେ ଗ୍ରୀନ୍ ଚିଲି କୁ ଗ୍ରୀନ୍ ଚିଲି ର ଖାଇବା ଦି ବେଷ୍ଟ। ଆମ ଆପଣ ଖାଇଛନ୍ତି କି ନାଇଁ ମୁଁ ଜାଣିପାରିବି ଆପଣ ଖାଇ
ମୁଁ ବୋଧେ ଖାଇଥିବି କିନ୍ତୁ ମନରେ ଆଉ ଟୋ ଟଲ ନହିଁ ତ ଭଲ ହବ ଆପଣ ଟିକେ ସାଙ୍ଗ ହିସାବରେ କେବେ ଖୁଆଇଦେବେ।
ସିଓର ଆପଣ ଯେବେକୁ ବି କହିବେ ଆପଣଙ୍କୁ ମୁଁ ଖୁଆଇ ପାରିବି କିଛି ଅସୁବିଧା ନାହିଁ।
ଆଚ୍ଛା ଯେବେ କହ ତାହେଲେ ଏଇ ରବିବାର କଣ କହୁଛନ୍ତି।
ଏ ରବାର ଆପଣ ଖାଇବା ଚାହୁଁଛନ୍ତି।
ଆ ହଁ ଫାଙ୍କା ଥିଲେ ତ ହବରେ ଆଉଥିଲେ ଟିକେ ଏଞ୍ଜୟ କରିଦବା ଆପଣଙ୍କ ସହିତ।
ଆଚ୍ଛା ଆଚ୍ଛା ସିଓର ସିଓର ଆପଣ ମୁଭିି ଯିବେ।
ହଁ ମୁଁ ତ ସବୁ ଯିବି ହଁ ମୁଁ ଭାଇଥିଲି
କରି ବିରିୟାନୀ ଖାଇକି ଘରକୁ ଯିବା ହେରି ଆଉ ରାଜି ତ ଆପଣ।
ଆଚ୍ଛା ଆଚ୍ଛା ତାହାଲେ ସକାଳୁ ସକାଳୁ କିଛି ଖାଇବା ପଡିବ ନା ନାଇଁ ତିନି ଘଣ୍ଟା ମୁଭି ରହିବ ଖଣ୍ଟେ।
ଆଛା ସକାଳୁ କିଛି ନାଇଁ କୋଉ ଦହବରା ଫଇବରା ଖାଇଦବା।
ଆଚ୍ଛା।
ହଁ ଦହିବରା ଖାଇକି ମୁଭି ଏଣ୍ଟ୍ରି କରିବା ମୁଁଭି ଦେଖିଲା ପରେ ଦେନ୍ ବିରିୟାନୀ ଖାଇଦବା ବିରିୟାନୀ ଖାଇକି ଘରକୁ ଫେରିବା ଆଉ।
ଆଛା ନ ନେ ହଉ ଆଉ ଠିକ ଅଛି ଏମିତି କରିବା ଆଉ।
ଓକେ।
ଦେଖିବା ଆସୁଛି ତ ଆଉ ଯଦି ପ୍ଲାନ୍ ଚେଞ୍ଜ ହେଲା କହିବି ଆପଣଙ୍କୁ।
ଓହୋ ହଁ ସେମ୍ ମୋର ବି ହେଇପାରେ କି ନହେଇ ପାରେ ଜଣାନି ଜସ ଏବ୍ରଲି ଧରିଥାନ୍ତୁ। ଆପଣ ଖାଲି ଓଭ୍ରାଲି ଧରିଥାନ୍ତୁ ସଣ୍ଡେ ଏମିତିଆ ଅଛି ବୋଲି। ପ୍ଲାନ୍ ସେଟ ଆମେ କରିଆ ସଟର୍ଡେ ଦିନ।
ଠିକ୍ ଅଛି।
ହଁ।
କନଫର୍ମ ହେଲା ସଟର୍ଡେ ଦିନ କରିଦବୁ ଆଉ।
ହଁ ହଁ। ଆଉ ସବୁ କଣ କୁହନ୍ତୁ?
ଆଉ କୁହନ୍ତୁ ସଁ-ସଣ୍ଡେରେ ଆଉ କଣ ଖାଇବା ତମୁକୁ ପସନ୍ଦ୍?
ହଁ ମତେ ସ୍ପେସିଆଲି ବିରିୟାନୀ ହିଁ ପସନ୍ଦ୍ ମୁଁ ଅଲଗା କିଛି ବି ଖାଏନି, ନହେଲେ ସନ୍ଧ୍ୟା ଟାଇମ୍ ରେ ରୋଲ୍ ଚିକେନ ପକଡା ଏଇଗୁଡାକ ମୁଁ ଖାଏ। ନହଲେ ପ୍ରାୟ ଟାଇମ୍ ମୁଁ ବିରିୟାନୀ ହିଁ ଖାଏ।
ଆମେତ ହେଠେ ଖରାବେଳେ ବିରିୟାନ ଖାଇବୁ ନା ସନ୍ଧ୍ୟାବେଳେ ତାହଲେ କଣ ଖାଇବା?
ସନ୍ଧ୍ୟାବେଳେ ତ ମୁଁ ଘରେ ଥିବି ନା।
ଆଚ୍ଛା ଆଉ ତାହେଲେ ଘରୁକୁ ପଳେଇ ଆସଥିବା ।
ହଁ।
ଆଚ୍ଛା ମୁଁ ତାହେଲେ ହେଲେ ଟିକେ ସାତଟା ପାଖାପାଖିରେ ଆପଣ ଥିବେ ଆଉ।
ନାଁ ନାଁ ଆମ ଘରେ ଏତେ ଲେଟ୍ ଆଲାଉ ନାହିଁ ତ।
ଆଚ୍ଛା।
ହଁ
ଆଉ ତାହେଲେ କେତେଟା ସାତଟା ଛଅଟା?
ଏଁ ନାଁ ସେଇ ବିରିୟାନି ତ ଓଭ୍ରାଲି ଲ ଲଞ୍ଚ୍ ଟା-ଚାରିଟା ବେଳୁ ମୁଁ ମୋ ଘରକୁ ଆସିିଯିବି ଆଉ।
ଆଚ୍ଛା ଆଚ୍ଛା।
ହଁ।
ଜଲଦି ମୋଠୁ ଉ ଦୂରେଇ ଯିବେ ଟିକେ ଆଉ। ଘରେ ତ ସବୁ ଠିକଠାକ୍ ଆଉ ଚାଲଚି ଆଉ। ଏବେ ଘରେ ଟିକେ ଟାଇମ୍ ଦେଇ ପାରୁନ ବୋଲି ଟିକେ ରାଗ ରାଗି ହଉଚନ୍ତି ମାତାଶ୍ରୀ ହଁ ଠିକେ ତା
ଅ ହୋ ଆଉ ଆପ୍ ଆପଣଙ୍କ ଭାଇ ସବୁ ଏବେ କେମିତି କାମ ତାଙ୍କର ଚାଲିଚି?
ଠିକ୍ ଠାକ୍ ଚାଲଚି ଆଉ କଣ୍ ତା ସେମତି ତ ଆଉ।
ହୁଁ, ତମ ଭାଇଙ୍କ ମ୍ୟାରେଜ ହେଇଗଲାଣି?
ନାଁ ଭାଇଙ୍କ ମ୍ୟାରେଜ୍ ହେଇନି ଏବେ ବୟସ ତ ହେଇଗଲାଣି ଦେଖିଆ
ହୁଁ ହୁଁ ଆଉ ମ୍ୟାରେଜକୁ ଡାକିବ ନା ମତେ?
ଆଜ୍ଞା!
ମ୍ୟାରେଜ୍ କୁ ଡାକିବ କି ନାଇଁ?
ଆଜ୍ଞା, ନିଶ୍ଚିତ ଡାକିବି ନା। ଆଗେ ଇନଭିଟେସନ ମୋ ତରଫରୁ ଆପଣଙ୍କୁ ଯିବ।
ଓହୋ, ଏତେ ଖାସ୍ ତାହେଲେ ମୁଁ ଆପଣଙ୍କ ସାଙ୍ଗ!
ଆଜ୍ଞା ମୋ ସହିତ କଥା ହଉଚନ୍ତି ଟିକେ କଥାବାର୍ତ୍ତା ହଉଚନ୍ତି ସାଙ୍ଗ ହିସବାରେ ତ ପ୍ରାୟୋରିଟି ତ ଦେବାକୁ ପଡ଼ିବ।
ହୁଁ ଭଲ ଆଉ।
ଆଜ୍ଞା ମୁଁ ସାଙ୍ଗ ଘରେ ବାଛି ଚିନ୍ତି ପୁରା ବାଛିିକି ଭଲ ଲୋକ ହିଁ କରେ। କାହିଁକି ନା ଦୁଷ୍ଟ ଲୋକ ଦୁନିଆରେ ବହୁତ ନା। ତ ଅଳ୍ପ ସାଙ୍ଗ କରିବି ଭଲ ହି କରିବି।
ହୁଁ ହୁଁ।
ଆଜ୍ଞା।
ଆଉ ସବୁ ଭଲ?
ଆପଣଙ୍କ କଥା କହିଲେନି ତ କିଛି? ହଁ ଠିକ ଅଛି।
ଆରେ କେତେବେଳେ କଥା ହବା ଆଉ?
ଆଉ କେତେବେଳୁକୁ
ଆଗକୁ ଆଉ କଥା ହୁଅନ୍ତୁ, କୁଆଡେ ଯାଉଛନ୍ତି? ଟାଇମ ହେଇନି।
ଆଛା, ଟାଇମ ହେଇନି, ତ ମୁଁ ଏଇନା କେଆ ଆଉ ଟିକେ କେତେଟା, ସାଢେ ଆଠଟା, ଏବେ କେତେଟା ସାଢେ ସାତଟା ହେଇଛି ତ ସା଼ଢ଼େ ଆଠ ସା ଆଠ
ଆଉ ଆପଣ ମତେ ଯାହା ପ୍ରମିସି କରିଥିଲେ, ଏବେ ଯାଇକି ଟିକେ ବାଦା ଟା ମୋର ପୂରଣ କରିବେ।
ଆଜ୍ଞା ନିଶ୍ଚିତ, ଯଦି ଆସିଥିବେ ସେ ବ୍ୟକ୍ତି, ତାଙ୍କ ସହିତ ମୁଁ ନିଶ୍ଚିନ୍ତ ବାର୍ତ୍ତାଲାପ କରିକି ସେ କଥାଟା ମୁଁ ତୁଟେଇଦେବି।
ହଁ ଭଲ ହବ, ଆପଣଙ୍କ ପାଇଁ ଆଉ ମୋ ପାଇଁ।
ଆଜ୍ଞା।
ହୁଁ, ଆପଣ ଯଦି ନ କଲେ ତାପରେ ଯାହା ହବ ଆଉ।
ଠିକ୍ ଅଛି।
ଓକେ ଓକେ, ମୁଁ ରହିଲି ଆଜ୍ଞା?
ଠିକ୍